ହଁ ଣ କରଛୁ।
ମୁଁ ଏଇ ବସିଥିଲି ଖରା ଜୋର ହଉଛି ତ ଏନାକେ ଖାଇକି ବସିଛି ଫୋନ ଦେଖୁଛି ଆଉ ଆଉ ତୁ।
ଏଇ ଏଇଠି ସେଇ ବସିଛି ଆଉ କଣ କରିବି ଖରା ଯେତେ ଜୋରରେ ହଉଛି।
ହଁ ଵା। ଆଉ କଣ ଏତେ ଦିନ ପରେ ଫନ ମନେପଡିଲା ନା କଣ।
ଏ ନାଇଁ ମ ଏଇ ଖରାକୁ କଣ କରିବି ବୋଲି ଖାଲି ଶଉଛି। କିଛି ଇଚ୍ଛା ହଉନି। କରିବା ପାଇଁ।
ଓହୋ ମୋର ତ ସେଇ ଆଉ କିଛି ଇଚ୍ଛା ହଉନି କରିବା ପାଇଁ ଏଇ ଯୋଉ ଗରମ ହଉଛି କଣ ଘରୁ ବାହାରିବା ପାଇଁ ଇଚ୍ଛା ହଉନି ଆଉ ଫ୍ୟାନ ତ ଦେଖୁଛୁ ବୁଲୁନି ଜମା ସେଟାରେ ଗୋଟେ ଘରୁ ବାହାରିଲେ ଗରମ ଘର ଭିତରେ ରହିଲେ ସେ ଗ୍ୟାସ।
ସେଇଆ। ବା। ଖରା ଯେତେ ଜୋରେ ହଉଛି। ଆଉ ଆଉ କଣ ଯୋଉ ତମ ପରିବା ପତ୍ର କଣ ଲଗେଇଛ ବାରିରେ ଖରା ଯେତେ ଜୋର ହଉଛି ତ କଣ ଲଗେଇଥିବ।
ଆମର ଲଗା ହେଇଥିଲା କଣ କହିଲୁ ପୋଟଳ ଲଗା ହେଇଥିଲା ଆଉ ଶାଗ ଲଗା ହେେଇଛି ଦିଇ ତିନି ପ୍ରକାର ବାବା ଶାଗ ଟ ଆଣି କଣ ଲଗେଇଛନ୍ତି ଲଗେଇଛନ୍ତି ଆଉ ଯାହା ଗଛ ଲଗା ହେେଇଛି ଯାହା ପାଣି ଇଏରେ ବଞ୍ଚୁଛି ପାଣି ନ ଦଉ ଗୋଟେ ଦିନ ସେ ଯାଉଛି ଗଛ ସମ୍ପୂର୍ଣ୍ଣ ଡେଲି ପାଣି ଦେଲେ ଗଛ ରହୁଛି ନହେଲେ ପୁରା ମରିଯାଉଛି ମୁଁ ପା ଫୁଲ ଗଛ କେତେଟା ଲଗେଇଛ ତାକୁ ଦିନକୁ ଦୁଇଥର ପାଣି ଦଉଛି। ସକାଳେ ଥରେ ପାଣି ଦଉଛି ଆଉ ସନ୍ଧ୍ୟା ବେଳେ ରାତିରେ ମାନେ ସନ୍ଧ୍ୟାବେଳେ ଚାରିଟା ବେଳେ ଥରେ ପାଣି ଦଉଛି ନହେଲେ ସେ ଗଛ ଗୁଡା ପୁରା ଯାଉଛନ୍ତି। ଆଉ। ତମର କଣ ଲଗେଇଛ?
ଆର ଆମ ବାଡ଼ିରେ ଲଗା ହେଇଥିଲା କଣ ଭେଣ୍ଡି ଲଗା ହେଇଥିଲା ବାଇଗଣ ଲଗା ହେଇଥିଲା ତାପରେ କଣ ଶାଗ ଆଉ ପୋଇ ଏମିତି ସବୁ ଲଗା ହେଇଛି ଯେତେ ଜୋରେ ଖରା ହଉଛି ପାଣି ନଦେଲେ ସେ ଗୋଟେ ଦିନ ଦିନରେ ମରି ଯାଉଛନ୍ତି ଗଛ ଗୁରା।
କଣ?
ଯୋଉ ଖରା ହଉଛି ଗଛରେ ଗୋଟେ ଥର ପାଣି ନଦେଲେ ଯୋଉ ଶୁଖିକି ସବୁ ମରିଯାଉଛନ୍ତି।
ହଁ ମରି ମାନେ ଏମିତି ଖରା ମଣିଷ ଶୁଖିଯାଉଛି ନା ଗଛପତ୍ର ତୁ ଭାବେ କଣ। ଖରା ହଉଚି କହିଲୁ? ଗୋଟେ ଜୋରେ ସେଥି ଯ ରୋଷେଇ କଲାବେଳୁ ଆହୁରି ବାଧୁଛି କାଟୁନି ତତେ?
ହଁ ହଁ ପା ଏ ଗରମ ଯେତେ ଜୋର ହଉଛି ଖାଲି ଦେହ ହାତ ଜଳି ପଡି ଯାଉଛି।
ଆଉ ତମ ବାରିରେ ସବୁ ପ୍ରକାର ପରିବା ଲଗେଇଛ ତାହେଲେ ନା?
ଲଗେଇଛି ଯେ ସେ କଣ ଖରାକୁ ଯୋଉ ମରିମରା ଯାଉଛନ୍ତି ପୁଣି ଲଗା ହଉଛି।
ଓହୋ ଆଉ ଶାଗ ହରିକା ଲଗେଇଛ?
ହଁ ଏଇ ଶାଗ କଣ ଦି ତିନି ପ୍ରକାର ଲଗା ହେଇଥିଲା ତାପରେ ଏ ଯୋଉ ପାଣି ଦିଆ ହଉଛି ତ ତଥାପି ଗଛ ଗୁଡା ମରିଯାଉଛନ୍ତି।
ହଁ ଆମର ତ ସେଇ ଆଉ ଆମର ପୁରା ଖାଲି ପାଣି ଦେଲେ ବଞ୍ଚୁଛନ୍ତି ନହେଲେ ଗଛ ଟା ମରିଯାଉଛି। ସେ ପାଣି ଦ୍ୱାରା ଖାଲି ବଞ୍ଚ ନଚିଚି ଆଉ ଲେମ୍ବୁ ଫେମ୍ବୁ ଗଛ ତମ ଲଗେଇଛ ନା?
ନାଇଁ ଆ ଲଗା ଯେ ସବୁ ଶୁଖିକିନା ମରିଗଲା।
ଆମର ଅଛି ଲେମ୍ବୁ ଗଛ ଟା କାହିଁ ଏଥର କାହିଁ ଜମା ଫଳ ଆସିନି ଶୀତ ଦିନ ପନିପରିବା ଟା ଟିକେ ଗରମ ହୁଏ ବାରିରେ ହ ଲଗେଇଲେ ଏ ବଞ୍ଚେ ଦିନକୁ। ଥରେ ପାଣି ଦେଲେ ବି ରହେ ଖରାଦିନ ଗଛ ଗୁଡା ଲଗେଇଲେ ହବ କିନ୍ତୁ ତାକୁ ଯତ୍ନ ନକଲେ ମରିଯିବ ଗଛ ଗୁଡା। ତା ଲଗେଇି କିଛି ଲାଭେ ତମର କେତେ କଷ୍ଟ କରିକି ଯାହାହେଲେ ଫୁଲ ଯୋଉ ଗଛ ଗୁଡା ଲଗେଇବ ଯଦି ଇଏ ହବ କଣ ଭଲ ଲାଗିବ ମରିଗଲେ।
ଏକ ଖରା ତ ବଢୁଛି ଦିନକୁ ଦିନ କମିବାର ନାହିଁ ବର୍ଷା ବର୍ଷା ତା କେ ହେଲେ ସିନା ହୁଅନ୍ତା।
ଯୋଉ କହିଥିଲେ କଣ ରଜ ବେଳୁକୁ ସବୁ ବର୍ଷ ଦେଖୁନୁ ବର୍ଷା ହୁଏ କାହିଁ ଏ ବର୍ଷ କାହିଁ ହବନି ବୋଲି ତ କହୁଛନ୍ତି।
ହଁ ପା ଏ ଏମିତି ହେଲେ କେହି ବଞ୍ଚି ପାରିବନି ଗଛ ତ କଣ ମଣିଷ ବିି ବଞ୍ଚି ପାରିବନି।
ପଚାଶ ଡିଗ୍ରୀ ଯଦି ତାପମାତ୍ରା ହବ ମଣିଷ ବଞ୍ଚିବେ।
ସେଇଆ ବା।
ପଚାଶ ଡିଗ୍ରୀ ତାପମାତ୍ରା କଣ କମ ହେଲାଣି।
ଆଉ ପୁଣି ତ ଏଇ ଗଛ ଗୁରା ଯେମିତି କାଟି ଦଉଛନ୍ତି ଦିନକୁ ଦିନ ଆହୁରି ଗଛ ସଂଖ୍ୟା କମୁଛି।
ହଁ ପା ସେଇ ଗଛରା କାଟୁଛନ୍ତି ବୋଲି ତ ସେଇ ଖରା ଟା ବେଶୀ ବଢୁଛି। ଗମେଣ୍ଟ ଯଉ ଗଛରା ରା ରାସ୍ତା ତିଆରି କରିବେ ବୋଲି ଦେଖୁନୁ କଣ ଗଛ ରା କାଟିଦେଲାନି କି ରାସ୍ତା ତିଆରି କରବେ ବୋଲି। ସେଥିପାଇଁ ଖରା। ଆ ବଢୁଛି ଦିନକୁ ଦିନ ବହୁତ। ତମଆଡ଼େ ରାସ୍ତା ତିଆରି କଣ କହିଲୁ?
କୁହାହଉଛି ଯେତିକି ଗଛ କା କାଟୁଛନ୍ତି ସେତିକି ଗଛ ଲଗେଇବା ପାଇଁ ସେ କୋଉ ମାନୁଛନ୍ତି।
ସେ ଲଗେଇଲେ ବି କଣ ଏବେ ହେଇଯିବ ସାଙ୍ଗେ ସାଙ୍ଗେ ଗଛ ଗୁରା। ଯାହା ହେଲେ ଟାଇମ ଲାଗିବ ନା।
ସେଟା ବି ସତ କଥା।
ଯାହେଲେ ଟାଇମ ଲାଗିବ ବର୍ଷେ ଦି ବର୍ଷ ଯାହାହେଲେ ପାଞ୍ଚ ଦଶ ବର୍ଷ ଲାଗିବନା ନାହିଁ କୋଡିଏ ତିରିଶ ବର୍ଷ ଗଛ ଗୁଡା ଯେତେ ବଡ ବଡ ଗୋଟେ ଗୋଟେ ଗଛ ହଉଛି ସତୁରି ଅଶୀ ବର୍ଷର ଗଛ କେତେ ବଡ ବଡ ବିରାଟ ବିରାଟ ଗଛ ଗୁଡା ସେ ଗଛ ଗୁଡ଼ା କାଟିଦେଲେ। ଆଉ ସେ ଗଛରା ସେତିକି ଦିନ ଲାଗିବ ନା ଟାଇମ ଲାଗିବ ନା ନା ହବା ପାଇଁ।
ସେଇଆପା ସେ ଯଦି ସେବେଠୁ ଯେବେଠୁ କାଟିଲେଣି ସେବେଠୁ ଲଗେଇଥିଲେ ଗୋଟେ ପ୍ରକାର ହେଇଥାନ୍ତା।
ହଁ। ଆଉ ହଉଛି କଣ କହିଲୁ ଯଦି ବି ଟ୍ରାନ୍ସଫର କରନ୍ତେ ଯେମିତି ବଡ ବଡ ଦେଶ ଆଉ ଯୋଉ ଦେଶ ମାନଙ୍କର ଗୋଟେ ଗୋଟେ ଗଛରେ ମାନେ କଣ କରିଛନ୍ତି ବଡ ବଡ ଗଛଟା ଉଠେଇକି ନେଇକି ଅଲଗା ଜାଗାରେ ଲଗଉଛନ୍ତି ଯଦି କରନ୍ତେ ସେ ସେଟା ବି ହୁଅନ୍ତା ଗୋଟେ ଖାଲି କାଟି ଦେଇକି ଫୋପାଡି ଦଉଛନ୍ତି କାଠରା ବିକି ଦଉଛନ୍ତି ସଇଲା ଆଉ ଆଉ ତାଙ୍କର ଆଉ କିଛି କାମ ନାହିଁ ଗଭର୍ଣମେଣ୍ଟ ର ସଇଲା ରାସ୍ତା ତିଆରି କରିଦେଲା କହିଲା ଲୋକଙ୍କ ପାଇଁ ମୁଁ ରାସ୍ତା ତିଆରି କରିଦେଲି ଆଉ। ତମ ଗାଁ ରେ ରାସ୍ତାଘାଟ ତିଆରି ହେଲା ବେଳକୁ ଗଛ କାଟିଛନ୍ତି ନା ନାଇଁ।
ଆମର ବହେ କାଟି ଦେଇେଇଛନ୍ତି ଯେତିକି ଥିଲା ତାଠୁ ଆହୁରି କେ ଏତେ କମ ଅଛି କିନ୍ତୁ ତଥାପି ଆମ ଗାଁ ରେ ଯୋଉ ଅଛନ୍ତି ପୁଅ ପିଲା ଗୁରା ଅଛନ୍ତି ସେ ହେଇ ବଣ ସାଇଡ ରେ ଗଛ କେତେଟା ଲଗେଇଛନ୍ତି।
ଓହୋ ଆମ ଗାଁରେ ଏତେ ମାନେ କାଟିଛନ୍ତି ଗଛ କିନ୍ତୁ ଏତେ ଭିତ ଆମ ଗାଁ ଟା ଟିକେ ଭିତରକୁ ନୁହେଁ କି ସେଥିପାଇଁ ଏତେ କାଟି ପାରିନାହାନ୍ତି ଆଉ।
ହୁଁ ଆମ ଏଇ ଗାଁ ଟା ଏମତି ମା ଉପରେ ନା। ଯୋଉ ବାହାରେ ଅଛି ଏ ଯୋଗୁ ପୁରା ସବୁତକ କାଟି ଦେଇଥିଲେ ଗଛ ତାପରେ ଏଇ ବାଟରେ ଯେତିକି ଦି ତିନିଟା ଗଛ ଅ ଛି ଆଉ ସେଇ ଜଙ୍ଗଲ ଭିତରେ ଯାହା ଲଗେଇଛନ୍ତି ନୂଆ ଗଛ ଆଉ। ତାପରେ ଯୋଉ ଖରା ତାପରେ ଯୋଉ ଖରା ହଉଛି।
ହୁଁ।
ପାଣି ଦବା। କୁ କେହି ନଥିବେ।
ହଁ ବର୍ଷା ଦିନେ କ ଗଛ ଲଗେଇବ।
ହୁଁ।
ଲଗେଇଲେ ବର୍ଷାରେ ଏଇରା ମାନେ ହେଇଯିବ ନା ଆଉ ଟେନସନ ଟିକେ ବଢିଗଲେ ଆଉ ଏତେ ଇଏ ନାହିଁ। ଖରା ଦିନେ ଲଗଉଛନ୍ତି ଖରା ଦିନେ ଲଗେଇଲା ଠୁ ତାକୁ ଡେଲି ପାଣି ଦବାକୁ ପଡିବ ଡେଲି ଦିନକୁ ଦିଥର ଦେଖୁନୁ ଘରେ ପାଣି ନଦେଲେ କିନ୍ତୁ ମରିଯାଉଛି ଗଛ ଗୁରା ରାସ୍ତା ମଝିରେ ଜମା ଦାଇତ୍ୱ ନାହିଁ ସେଠି ଯିବ। ଥରେ ଆଉ ସେ ଗଛଡା ରହୁନାହାନ୍ତି ଜମା ଆଉ।
ପା ପୁଣି ଯେତିକି ଯାହା ଗଛ ତ ଯେତିକି ବଡ ହଉଛନ୍ତି ସବୁ ପୋଡି ପୋଡା ଯାଉଛନ୍ତି ଏ ଖରାରେ ଯେତେ ଜୋରେ ହଉଛି।
ହଁ ବା। ତାହେଲେ ଖରା ଟା ଦେଖୁନୁ ବାଧିବନି କି ଏତେ ଯୋଉ ପୁଣି ଦିନକୁ ଦିନ ଆଗ ଆଗରୁ ଏତେ ଖରା ହୁଏନି। ଆଗ କାଳରେ କଣ ଏତେ ଖରା ହୁଏ ମାନେ ଏଇ ପାଞ୍ଚ ଦଶ ବର୍ଷ ତଳର କଥା ଏତେ କଣ ଖରା ହୁଏ ଖରା ଦିନଟାରେ ପୁଣି ରହି ହୁଏ ନା ଆଉ। ଏଥର ବୋପା ମା ଏଇ ବର୍ଷ ତ କଣ?
ଆର ବର୍ଷ ତ ଖରାଦିନେ ପ୍ରାୟତଃ ଖାଲି ବର୍ଷା ହେଲା।
ହଁ ବା।
ଆଉ ଏଇ ବର୍ ଔଷଧ ଯାଉଛି ଏତେ ଜୋରେ
ହଁ କହ।
ଏତେ ଜୋରେ ଖାଲି ଖରା ଉପରେ ଖରା ଚାଲିଛି ସେ ଖାଲି ଡିଗ୍ରୀ ବଢିବାରେ ଲାଗିଛି କମିବାର ନାହିଁ।
ହଁ ପା ମତେ କିନ୍ତୁ ଭାରି ଆର ବର୍ଷଟା କିନ୍ତୁ ଏତେ ମାନେ କଷ୍ଟ ହେଇନଥିଲା ମାନେ ଚାରି ପାଞ୍ଚ ଦିନ ବୋଧେ ପୁରା ହାଡ୍ ଖରା ହେଇଛି ଜୋରେ ତା ପରଠୁ ଏତେ ଖରା ହେଇନି ବର୍ଷା ତ ଅଧିକାଂ ଟାଇମ୍ ହେଲା ଆଉ ଆଉ କଅଣ ଆଉ ଭଲ ସବୁ ତୋର ନା?
ହଁଅଅ ସବୁ ସେମିତି ଭଲ ଆଉ
ଓହୋଃ ଆଉ ଆମର ତ ଏଠି ଗଛବଛ ତ ମରିମୁରା ଯାଉଛନ୍ତି ଦେଖି ଆମର ଭାବୁଛୁ ଏଇଥ ବର୍ଷ ଗୋଟେ ଏସିଟା ଆଣିବୁ ବୋଲି ଏଇ ବର୍ଷ ତ ନୁହେଁ ଆର ବର୍ଷ ଏଇ ବର୍ଷ ତ ସଇଲାଣି ବର୍ଷା ଦିନ ଆରମ୍ଭ ହବ ଏଇ ଯୋଉ ଖର୍ ଖରା ବଢିଲାଣି ଯଦି ଏଇ ଏମିତି ଖରା ହବ ଦେଖୁନୁ ସମସ୍ତେ ଏସିି ଲଗେଇ ଦେଲେଣି ଯଦି ଲଗେଇ ଦଉଛନ୍ତି ଯେ ଫ୍ୟାନ ଜମା ବୁଲୁନି ସେଥିପାଇଁ ଭାବୁଛୁ ଆର ବର୍ଷ ଆଣିବୁ ଗୋଟେ ଯଦି ଏମିତି ଖରା ହବ ଆଉ
ପୁଣି ସମସ୍ତେ ଏସି ଲଗେଇ ଦେଲେ ପୁଣି ଖରାପେ
ହଁ ବା ସମସ୍ତେ ଲଗେଇ ଦେଉଛନ୍ତି ଆଉ ତମେ ସମସ୍ତେ ଲଗଉଛନ୍ତି ନା ହଁ ହଁଅ ମ ଲଗେଇ ସାରିଲା ପରେ ଯଦି ତମ୍ ସମସ୍ତେ ଲଗେଇକି ସବୁ ଇଏ ହଉଛନ୍ତି ସେଥିପାଇଁ କଣ ହଉଛି କହିଲୁ ତମ ଫ୍ୟାନଗୁରା ଜମା ବୁଲୁନି ଆଉ ନିଜର
ସେଇଆପା
ହଁ ରହିବ କେମତି ବାହାରେ ପୁରାଆଆ ଗୁଳୁଗୁଳ୍ ସେ ଘରଗୁରା ପୁରା ତାତି ଯାଉଛି ଆଉ ଯଦି ଫ୍ୟାନ୍ ନହେବ ରହିବ କେମିତି? ସେଥିପାଇଁ ତାହେଲେ ଫ୍ୟାନ୍ ଏସି ଟିକେ ଏସିରେ ନ ରହିଲେ ହବନି, ଯୋଉ ଗରମ ହଉଛି ଆମ ଆଡେ କିନ୍ତୁ ବହୁତ ଗରମ ଆମର ଏଇଠି ଆମେ ଯୋଉଠି ରହୁଛୁ ପୁରା ଖୋଲା ଜାଗାଟା ନା ସେଠି ଆହୁରି ଜୋରରେ ଗରମ ହଉଛି।
ଆମର ତ ସେଇଆ ଆଉ
ତମର ବରଂ ଟିକେ ଘର ଘର ସବୁ ଲାଗିକିନା ଟିକେ ଇଏ, ଆମର ତ ବହୁତ ଜୋର ହଉଛି ଆଉ
ତଥାପି ତ ସେଇ ଯୋଉ ଗଛଗୁୁରା ଯୋଉଗୁରା ଥିଲା ସେଗୁଡା କାଟି ଦେଇ ଖରାଟା ପୁରା ଘର ଉପରେ ପଡୁଛି ଯେ ଗରମ ଯେ ମଣିଷ ତାତି ଯାଉଛି ଖାଲି।
ହଁ ପା ଏ ଗଛଗୁରା ଯୋଉ କାଟି ଦଉଛନ୍ତି ବେଶୀ ଆହୁରି ନାଗୁଛି ଗରମ ଇଏଟା ଗରମ, ହଉ ତାହେଲେ ଆଁ ମୁଁ ଟିକେ ଯାଏ ଟିକେ କଣ କାମ ଡାକିଲେଣି ଘରେ ମୁଁ ଟିକେ ଶୁଣି ଦେଇକି ଆସୁଛି ହେଲା
ହଁ ହଁ।
ହଉ।
ହଉ।